ହ୍ୟାଲୋ।
ହଁ କଣ କରୁଛ?
କିଛି ନାହିଁ ଏମିତି ବସିଥିଲି ଆଉ ଆପଣ କଣ କରୁଛନ୍ତି?
ମୁଁ ବି କିଛି ନାହିଁ ବସିଥିଲି ଏମିତି ଟିକେ ଗୋଟେ ଭିଡ଼ିଓ ଦେଖୁଥିଲି ତ।
ହୁଁ ହୁଁ ହୁଁ।
ଆ ତ ଏଇସବୁ ଯେଉଁ କଣ କହିଲେ ଏଇ ଯେଉଁ ଡୋମେଷ୍ଟିକ୍ ଗୋଟେ ଦେଖୁଥିଲି ଗୋଟେ ଭିଡ଼ିଓଟେ ଗୋଟେ ଝିଅଟେ ଡୋମେଷ୍ଟିକ୍ ଭାଇଲାନ୍ସ ଉପରେ ମାନେସ୍ କରିଥିଲା ଯେ ସେଇ ଗୋଟେ କେସ୍ ଷ୍ଟଡ଼ିଟେ ଦେଖୁଥିଲି।
ହୁଁ ହ।
ସେଇଟା ଭାବୁଛି ମାନେ କେମିତି କଣ ଅଛି। ଚା ଦୁନିଆ କଣ ହେଲାଣି କଉ ଭଳିଆ ଲୋକ ନାରୀ। ନିର୍ଯାତନା ଆଜିକା ସମୟରେ ବି ନାରୀକୁ ନିର୍ଯାତନା ଦଉଛନ୍ତି।
ହୁଁ କୁହନ୍ତୁନି ମାନେ ଏକବିଂଶ ଶପତାବ୍ଦୀରେ ଆସିକି ବି ନାରୀ ବି ଏବେ ବି ନିର୍ଯ୍ୟାତିତ ହଉଛି। ତାର କିଛି ବି ବଦଳିିନି।
ନାଇଁ ସତରେ ମାନେ ଆଗ ହଁ ଆଗ ମାନେ କଣ କହିଲେ ଲୋକ କେ ଏତେ ଶିକ୍ଷିତ ନଥିଲେ। ଥିଲେ। ଆଉ ତାପରେ ଝିଅମାନଙ୍କର ବି କିଛି ଚାରା ନଥିଲା ସେମାନେ ସେ ଯାହା ବିି ହଉ ଗୋଟେ ମାନେ ତାଙ୍କ ପାଖରେ ଆଉ କିଛି ହଉ ମୁଁ ଇଏ ବି ନଥିଲା ନା ସେମାନେ ଘରେ ବସି ଘରେ ରହିଲେ ଘରେ ର ବାସ କଲେ। ବଡ ମାନଙ୍କର ସେବା କଲେ। ଛୁଆ ପିଲାଙ୍କ ଦାୟିତ୍ୱ ନେଲେ। ମାନେ ଏଇ ସବୁ ଭିତରେ ତାଙ୍କର ଦିନ ବି ପଳେଇ ବି ଯାଉଥିଲା। ସେମାନେ ଯେତେ ନିର୍ଯ୍ୟାତିିତ ହେଲେ ହେଲେ ମଧ୍ୟ କାହାକୁ କହିପାରୁନଥିଲି କିଛି ନାହିଁ। ରହୁଥିଲେ। ଏବେ ଦେଖ ସମସ୍ତେ ଶିକ୍ଷିତ ମାନେ ଦେଖନ୍ତୁ। ଝିଅମାନେ ମୁଁ ତ ମାନେ ମୋ ନଜରରେ ତ ଯେତିକି ଅଛନ୍ତି। ଏଇ କାଁ ଭାଁ କାହାକୁ ଗୋଟେ ଛାଡିଦେଲେ ନହେଲେ ପ୍ରାୟ ଝିଅମାନେ କୋଉଠି ନା କେଉଠି ଗୋଟେ କାମ କରୁଛନ୍ତି। ସେ ଛୋଟ ହୋଉ ବଡ ହୋଉ ଯାହା ବି ହଉ କାମ କରୁଛନ୍ତି। ଆଉ ତଥାପି ସେମାନେ ନିର୍ଯ୍ୟାତିତ ହଉଛନ୍ତି।
ମାନେ କହିଲିବା ସମୟ ବଦଳିଛି କିନ୍ତୁ ଲୋକମାନଙ୍କ ଚିନ୍ତାଧାରା ବଦଳିବା ଆଜି ପର୍ଯ୍ୟନ୍ତ ସେଇ ପୁରୁଣା ଚେତାଧାରା କେତେ ଲୋକଙ୍କ ଅଛି ଯୋଉଁ ଯୋଉ ଯୁ ଆଜି ବି ମାନେ ନାରୀ ନିର୍ଯ୍ୟା ଯିତ ହଉଛି ମାନେ ଆପଣ ଶୁଣିଥିବେ ଯେ ନାରୀ ମାନେ ଯୌତୁକ ଯୋଗୁ ଯେତେ ବୋହୂ ମାନଙ୍କୁ ହତ୍ୟା କରାଯାଉ ଆଜି ଆଜି ବି ସେ ମାନେ ଇଏ କମ୍ ନାହିଁ ସଂଖ୍ୟା।
ଲୋକମାନେ ବୋହୁମାନ କୁ ସେମାନେ ମାନେ ହତ୍ୟା କରିଦେଉଥିଲେ ମାନେ ଆଇଦର ସେ ଯୋଉ ନିଆଁରେ ଜାଳିକି ହଁ ସେ ପୋଡ଼ି ଦେଇକି ହଉ। କିମ୍ବା ତାଙ୍କଙ୍କୁ କୁ ସେ ତଣ୍ଟି ଚି ମାନେ ଏମିତି ମାନେ ନିଜର ସେମାନେ କଣ କହିବେ? ନିଜ ମାନେ ନିଜେ ହାତ ଭାତ ଲଗେଇକି ତାଙ୍କୁ ମାରୁଥିଲି। ମାନେ ସେଭଳିଆ ଏବେ କିନ୍ତୁ ହାତ ତ ଲଗଉ ନାହାଁନ୍ତି। ଏଭଳିଆ ମାନସିକ ଯନ୍ତ୍ରଣା ଯନ୍ତ୍ରଣା ଦେଉଛନ୍ତି। ଯେ ସେ ଝିଅଟା ନିଜେ ନିଜ ନିଜ ନିଜ ଫୋନ ହାରିବା ପାଇଁ ବାଧ୍ୟ ହୋଇଇଯାଉଛି କାହିଁକି ସି ଭାବୁଛି ମୋ ବାପ ଘରକୁ ଯାଇପାରିବିନି ମୁଁ ଯଦି ବାପ ଘରକୁ ମାନେ ଆପଣ ନିଜେ ବି ଗୋଟେ ଝିଅଟେ ମ ମୁଁ ବି ଗୋଟେ ଝିଅଟେ ଦେଖନ୍ତୁ ଆମ ମାନଙ୍କର ବି ମନ ତ ଏଇ ଚିନ୍ତାଧାରା ରହୁଛି କି ନାହିଁ କହିଲେ ଯେ ନାଇଁ ମୋ ଉପରକୁ ଯଦି କିଛି ବି। ବୋଧେ ଆସୁଛି ଯଦି କିଛି ହଉଛି ମୁଁ ଯଦି ମୋ ବାପା ବାପା ମଙ୍କୁ ଜଣେଇବି ତାହେଲେ ମୁଁ ତ ଯାହା ମନ ଦୁଃଖରେ ଅଛି ସେମାନେ ବି ମୋ ପାଇଁ ଦୁଃଖୀ ହେବେ। ମାନେ ଏଇ ଜିନିଷଟା ଆମ। ମନରେ ଆସୁଛି ତ ସେମିତି ସମସ୍ତେ ତଙ୍କ କଥା ସେଆ ତ ସେଆ ଭାବିକି ହିଁ ବହୁତ ଜଣ ତାଙ୍କର ନିଜର ହଁ ମନର ଦୁଃଖଟା ଜଣାଇ ପାରୁନାହାନ୍ତି। ଆଉ ନା ବା ଘରେ କିଛି କହିପାରିଲେ ଆଉ ଯେତେବେଳେ ନିଜ ଘରେ କହିପାରିବେ ନାହି ତ ସାହାଯ୍ୟ କାହାକୁ ମାଗିବେ ଆଜିକାଲି କେଉଁ ସାଙ୍ଗସାଥି କିଏ କାହା ପିଠିରେ ପଢ଼ୁଛି
ହୁଁ
ଆଉ ତ ସେମାନେ ସେ ଭଳିଆ ହିଁ ପୁରା ନିର୍ଯାତନା ପାଇଲେ ସେମିତି ହୋଇଇକି ରହିଲେ ଏ ଏମିତି କି ଜଣେ କାମ କରୁଥିବା ମାନେ ଜଣେ ୱାର୍କିଂ ପର୍ସନ୍ ହେଇ ମଧ୍ୟ ନିଜେ ଯୋଗ୍ୟ ଥାଏ କିି ମଧ୍ୟ ସିଏ ସେହି ନିର୍ଯାତନାର ଶିକାର ହେଉଛି, ଏଇା ହିଁ ବେଶୀ
ସେଇଟା କହି କୁହାଯିବ କହିଯିବା ମାନେ ଆପଣ ଚାକିରୀ କରନ୍ତୁ କିମ୍ବା ଚାକିରୀ କରିନଥାନ୍ତୁ କି ଯୋଉ ଅବସ୍ଥାରେ ବି ଆପଣ ଥାନ୍ତୁ କିଛି ନା କିଛି ଆପଣଜ ଯ କଉଥିପାଇଁ
ହଁ ଆଉ ମୁଁ ବି ବୁଝିପାରିନି ଲୋକ କାହିଁକି ନିର୍ଜ ଥର ଦେଉଛନ୍ତି ଏଇ ଏଇ ଯେଉଁ ଡାଉରିୀ ସମସ୍ୟା ଯେଉଁ ଏ ତମ ଘରେ କଣ ଖ ଖାଇବା ପାଇଁ ନାହିଁ ତମ ଘରେ ରହିବା ପାଇଁ ନାହିଁ ତମେ ଗୋଟେ ଝିଅର ବାପା ପର ତଟ ଚପ ଜିରରେ ଏିପିକି ଆୁନାହାନ୍ତି ଆଉ କଣ ଗୋଟେ ଗୋଟେ ବାପା ହ ମନ ଖୁସି ରେ ତା ଝିଅ କୁ ଦେବା ଆଉ ମନ ଖୁସିରେ ଥିଲେ ତମେ ଡାଉରି ମାଗିବା ଦରକାର ନାହିଁ ସେ ବାହା କଲାବେଳକୁ ତାଙ୍କମାନେ ଗୋଟେ ଝିଅର ଚଳିବା ପାଇଁ ଯାହା ଯାହା ଦରକାର ସେ ତା ଝିଅକୁ ଦେବେ। ତାଙ୍କର ଯେତିକି ସକ୍ଷମ ଥିବ ସେ ଦେବେ ନହେଲେ ନାଇଁ। ତମେ ଗୋଟେ ତାଙ୍କ କେଉ ମାନେ କହିବ ଯେ ଆମକୁ ଏତିକି ଟଙ୍କା କ୍ୟାସ୍ ଦରକାର୍।
ହୁଁ ନା ନା ସେମାନେ କେବେ ବି ଆରମ୍ଭରେ ଏସବୁ ଜିନିଷ କୁହନ୍ତିନି କୁହନ୍ତି ମାନେ ଝିଅକୁ ଯାହା ତ ତାର ହବ ମାନେ ଆପଣ ସେତିକି ଖୁସିରେ ଦିଅନ୍ତୁ। କିନ୍ତୁ ମ୍ୟା ମାନେ ବାହାଘର ସରିଲା ପରେ ତାଙ୍କର ଗୋଟେ ଗୋଟେ ଆରମ୍ଭ ହୁଏ ନା ଆମକୁ ଏଡା
ସେ ନାଇଁ ସେ ସେ ସେ ଦରକାର କହିବେ କି ସେ କେମିତି କହିବେ କହିଲେ ଆଉ ହେଡ଼ି ତାଙ୍କ ଘରର ବୋହୁଟା ଏତିକି ଜିନିଷ ଧରିକି ଆସି ଥିଲା ଛାଡ଼ ଆମର ପୋକୋଡ଼ା ଭାଗ୍ୟ ଆମରଟା ତ ଗୋଟେ ଆଇଛି ଯେ କିଛି ଆଣିନି। ହେଲା ଏମିତି କହିବେ ଆଉ ନହେଲେ କହିବେ କି ଆଉ ଯେ କଣ କହିଲେ ଆଉ ଯେ ତୋର ହଁ ଆଉ ବାପ ଘରୁ ଆଣି ଧରିକି ଆସିଥିଲୁ ତ ସେ ସେଥିପାଇଁ ବେଶୀ ବ ବ ମାନେ ଏମିତିକି ଆପଣ ଯଦି ଟିକେ ଏସି ଲଗେଇକି ସୋ ଶୋଇପଡ଼ିବେ ଆଉ ଏସି ଆଣି ନଥିବେ ସେଠୁ କହିବେ କି ତୋ ବୋପା ଦେଇଥିଲା ତ ଏସି ସେଥିପାଇଁ ଏସି ଲଗେଇକି ଶୋଇପଡ଼ୁଛି ମାନେ ଏଇ ଏଇଭଳି ଏଇଭଳିଆ ଏଇଭଳିଆ କଥାବାର୍ତ୍ତା କରନ୍ତି ତ ଏଇଟା ମାନେ ଠିକ୍ ଜିନିଷ ନୁହେଁ।
ହୁଁ ମାନେ ଏମିତି କିଛି ଅପ ମାନେ ଅପଶବ୍ଦର ବ୍ୟବ
ସେହିପରା ଏବେ ଏଭଳିଆ ଅପଶବ୍ଦ ବ୍ୟବହାର କରୁଛନ୍ତି ଆଉ ତ ମାନେ ଏଇଟା କଣ କହିଲେ ଏଇରା ତମେ ଗୋଟେ ଝିଅକୁ ମାନସିକ ଯନ୍ତ୍ରଣା ଦେଲ। ଆଉ ଗୋଟେ ଝିଅକୁ ମାନସିକ ଯନ୍ତ ଯନ୍ତ୍ରଣା ଦେବା ସହିତ ତା ପରିବାରକୁ ମଧ୍ୟ ଦେଉଛ।
ମାନସିକ ଯ ନ୍ତ୍ରଣା ସହିବ ମାନେ ଯୌତୁକ ପ୍ରଥା ଆଜି ଯୌତୁକ ପ୍ରଥା ବିରୋଧ ଥିଲେ ବଜ ମାନ ବେଆଇନ ଥିଲେ ମ ଯଉ ଲୋକମାନେ ଖୁଲମ ଖୁଲା ନଉଛନ୍ତି। ତା ପାଇଁ ବି ସରକାର କିଛି ପଦକ୍ଷେପ ନଉନି।
ନାଇଁ ତାପରେ ତାପରେ ଶୁଣନ୍ତ ନା ନା ନା ଏଇଟା ନା ଏଇଟା ବି ଆମର କହିବାବି ଭୁଲ ଧାରଣା ଯେ ସରକାର ପଦକ୍ଷେପ ନେଉନାହାଁନ୍ତି ବୋଲି ଦେଖ ସରକାର ହେଉଛି ସିଏ ନିଜେ ଗୋଟେ ଚିନ୍ତା କରୁନାହାନ୍ତି। ଆମ ଘରେ ଆମର ଅଛ ସ ଆମେ ମନେକର ପାଞ୍ଚ ଜଣକି ସାତ ସାତ ଜଣ ସଦସ୍ୟ ଅଛୁ। ଯଦି ଆପଣଙ୍କ ଚିନ୍ତାଧାରା ଭଲ ରହିଲା। ତାହେଲେ ଆଉ ଆ ଆପଣଙ୍କ ଘରେ ଜଣଙ୍କ ଚିନ୍ତାଧାରା ବହୁତ ଖରାପ ରହିଲା ତାହଲେ ଆ କଣ କଣ କହିଦେଲେ ତା ଚିନ୍ତାଧାରା ବଦଳିଯିବ କି? ବଦଳିବନି।
ଏ କିନ୍ତୁ କହୁଚୁ ମୁ ଉପଯୁକ୍ତ ଦଣ୍ଡ ଯଦି ଦେ
ହଁ, ସେଇଟା ସେ ହଁ ବା ସେଇଟା ହେଉଚି କଥା, ହେଲେ ଉପଯୁକ୍ତ ଦଣ୍ଡ ଯେ ସେଟା ସେଟ୍ ଏଟା ଯେ ପର୍ଯ୍ୟନ୍ତ ଗୋଟେ କଥା ଆଇନ ପର୍ଯ୍ୟନ୍ତ ଯାଉଛି ତାହଲେ ସେଇଟା ଦଣ୍ଡ ମିଳିବ ନ ମିଳିବ ସେଇ କଥାଟା ଉଠୁଚି। ହେଲେ ବହୁତ ଦିନ୍ ତ ନା ଏମିତି ଘର ଭିତ୍ରେ ହିଁ ଘ ମାନେ ଘର ଭିତ୍ରେ ହିଁ ରହିଯାଉଚି ଯଉଟା କି ବାହାରକୁ ପ୍ରକାଶ ପାଉନି। ହଁ। ଆଉ ଝିଅମାନେ ବହୁତ ଶୋହୁଚନ୍ତି, ବହୁତ ନିର୍ଯାତନା ହଉ ଚନ୍ତି, ଆଉ ସେମିତି ରେ ତାଙ୍କ ଜୀବନ ହାରି ଦେଉଚନ୍ତି ପଛେ ସେ ଜିନିଷଟା ବାହାରୁ କାସ୍ ପାଉନି। ଆଉ ଏଇଟା ହିଁ ବହୁତ ଖରାପ।
ଆ ନ, ଆଉ ଯଦି ବି ଗୋଟେ ଝିଅଟେ ସବୁ ପ୍ରତି ନିଜର ମାନେ ଆବାସ ଉଠେଇଲା! ନେ ନିଜେ ଠିଆ ହେଲା, ତା ତା-ତା ପ୍ରତି ବି ଲ ଲୋକମାନେ ଉଙ୍ଗୁଳି କରିଦେବି ଯେ ୟେ ନିଜର ପରିବାରକୁ ସମ୍ଭାଳିପାର ନା ନାଇ, ଇଏ କରି ପାରିଲାନି ସେଥିପାଇଁ ଛାଡି ଛୁଡ଼ିକି ଇଏ ଝିଅର ହିଁ କି ସେ ପହୁଚି ଯିବ।
ଆଉ ଆଉ ମୁଁ ତ ମୁଁ ମାନେ ମୁଁ ଯଦି ଆପଣ ଯ ଦି ମୋର ମତାମତ ମାଗିବେ ନା ମୁଁ ତ କହିବି ଭାଇ ତମକୁ ଲୋ କ କଣ ଯାହା କହୁଚନ୍ତି କୁହତ, ଆ ମାନେ ତମର ଅସୁବିଧାରେ କଉ ଲୋକ ଆସି ପିଠିରେ ପଡୁନାହାନ୍ତି। ଯଦି ଗୋଟେ ଜିନିଷ ତମକ ଅସୁବିଧା ହଉଚିନା, ତାହେଲେ ତମେ ତ ସେଠି ମୁହଁ ଖୋଲ ହଁ ତମେ ଯଦି ମାନେ ଅନ୍ୟର ସାହାଯ୍ୟ ନେଇପାରୁନ ତାହେଲେ, ତୁମେ ତୁମ ନିଜକୁ ସାହାଯ୍ୟ କର କର ଆରେ ମଣିଷ ବଞ୍ଚିତ ଥିଲେ ତ କିଛି କରିପାରିବ,
ହଁ
ଆଉ ତମେ ଯଦି ଏଭଳିଆ ମାନସ ମାନସିକ ଯନ୍ତ୍ରଣା ପାଇବେ ଏମିତି କେଉଁଦିନ ତୁମ ଜୀବନ ହାରିଦେବ, ଆଉ ଯଦି ତମର ମାନେ ତୁମର ଯଦି କିଛି ମାନେ ଛୁଆ ଅଛି କି କଣ ତାହେଲେ ଯଦି ତମର କିଛି ଛି ହେଇଗଲା ତାହେଲେ ସେ ଛୁଆଟାର ଅବସ୍ଥା କଣ ହେବ,
ହୁଁ ସେଇଟା ତ ଆଉ ବହୁତ ଜଣ ବି ନିଜ ପିଲା ପାଇଁ ମାନେ ମାନେ ସହକି ସବୁ
ହଁ ହଁ ହଁ ହଁ ରହୁଛନ୍ତି ରହୁଛନ୍ତି ମାନେ ମୁଁ ତ ମୁଁ ତ ସତ କହିବି ମୁଁ ତ ତର ଗୋଟେ ପ୍ରତ୍ୟକ୍ଷଦର୍ଶୀ ମୁଁ ଏମିତି ବହୁତ ଜଣଙ୍କୁ ଦେଖିଛି ଯେଉଁମାନେ କି ନିଜର ଛୁଆମାନେ ନାଇଁ ଆମର ଛାଡ ଯାହା ହେଲା ହେଲା ଆମ ଛୁଆର ଭବିଷ୍ୟତ କଣ ହବ? ଏଇଆ ଭାବି କି ନା
ମାନେ ଭାରତରେ ଦେଖୁଥିବେ ଅଶୀ ପ୍ରତି ପ୍ରତିଶତ ମାନେ ମହିଳା ମାନେ ନିଜ ବାହାଘରକୁ ବଞ୍ଚଉଛନ୍ତି ସେଥିପାଇଁ ଯେ ମୋ ପିଲାଟା ହଇରାଣ ନ ହଉ ତାଙ୍କ କିଛି ଚାରା ହିଁ ନାହିଁ ଆଉ ଆପଣ ଦେଖୁଥିବେ ଅନ୍ୟ ଦେଶ ତୁଳନାରେ ଆମ ଭାରତ ତ଼ରେ ମାନେ ଯୋଉ ଡାଇଭର୍ସ ମାନେ କେସ୍ ଟା କମ ଅଛି। କାହିଁକି କାରଣ ଆମ ସ ଯାଇଛୁ ମାନେ ଏତେ ଶହେ ଶହେ ଆମର ସବୁ ମାନେ କଥା ଆରମ୍ଭ ଚାଲି ଅଛି ଯେ ଆମେ ମାନେ ଅତିରୁୁ ଅତି ଜିନିଷ ମୁଁ ବି ସହିଯାଉଛି।
ବାସ୍ ବାସ୍ ଆଉ ଆଉ ଆଉ ମୁଁ ମୁଁ ତ କହିବି ଆର ଜାଣିଛନ୍ତି ନା ଆର ସବୁ ମୂଳ ଜିନିଷ ହେଉଛି ଛୋଟବେଳୁ ଆମକୁ ମାନେ ଆମ ପରିବାରରେ ଯେମିତି ବଡ଼ମାନେ ଆମକୁ କହିଦିଅନ୍ତି କଣ ଝିଅ ପିଲାଟା ମ ଟିକେ ସହିବା ଶିଖୁନୁ ସବୁଟାରେ କଣ କହୁଛୁ ଆଉ ତ ଆଜି ଏତେ କହୁଛୁ ଟିକେ ସହିବା ଜାଣିନୁ କାଲି ସକାଳେ ଶାଶୂଘର ଗଲେ କଣ କରିବୁ? ତ ସେଇ ଜିନିଷ ଯଦି ଛୋଟବେଳେ ଯଦି ଶିଖ ଶିକ୍ଷା ଦିଆ ହବ ନା ତୋ ପ୍ରତି ଯୋଉ ଜାଗାରେ ଅନ୍ୟାୟ ହେବ ସେଇ ସେଇ ଜାଗାରେ ତୁ ପ୍ରତିବାଦ କରିବୁ। ତାହେଲେ ଗୋଟେ ଝିଅ ସିଏ ତା ଘରଠୁ ହିଁ ମଜବୁତ ହେଇଯାଇଥିବ। ଆଉ ତାକୁ ମାନେ ସେଇ ସେଇ ସବୁ ଜିନିଷ ନା ଏଇଟା ମୁଁ ତ କହିବି ଆଜିକା ସମୟରେ ପ୍ରତ୍ୟେକ ମାନେ ପିତାମାତାଙ୍କର କର୍ତ୍ତବ୍ୟ ଯେ ସେମାନେ ଗୋଟେ ପୁଅକୁ ଷ୍ଟ୍ରଙ୍ଗ୍ କରିବା ଯେତିକି ଜରୁରୀ ଗୋଟେ ଗୋଟେ ଝିଅକୁ କରିବା ତାହାଠାରୁ ଅଧିକ ଜରୁରୀ।
ଅଧିକ ଜରୁରୀ ହଁ।
ଆଉ ସେଇ ସବୁ ହେଲେ ହିଁ ଗୋଟେ ଝିଅ ତା ନିଜ ପାଇଁ ଲଢ଼ିପାରିବ।
ହୁଁ ମୁଁ ତ କହୁଛି ଯେ ସଚେତନର ବହୁତ ଅଭାବ ଅଛି। ଅଛି ସଚେତନ ଯଦି ବଢିବ ତାହେଲେ ମାନେ ଲୋହ ସବୁ ଜିନିଷଟି କମି କମି
ହଁ ହଁ ହଁ ନିଶ୍ଚିତ ଯାହା ହବ ମାନେ ବହୁତ ବହୁତ ସୁନ୍ଦର ବହୁତ ସୁନ୍ଦର ଜିନିଷ ଉପରେ ଆମେ ଆଲୋଚନା କଲେ। ମାନେ ବହୁତ ଭଲ ଲାଗିଲା। ହଉ ହଉ ହଉ ଠିକ୍ ଅଛି ରହିଲି।
ଆଜ୍ଞା